ହଁ ଭାଇ।
ହଁ ଭାଇ କୁହକଣ କରୁଛ?
ଚାଲଛି ସେଇ ରୋଷେଇ ଆଉ।
ରୋଷେଇ ଚିକେନ ନା କି?
ହଁ ଭାତ, ଡାଲି, ଭଜା ହେଇଛି ଚିକେନ ଅର୍ଡର କରିଦେଇଚି।
ରୋଷେଇଟା ତ ଟିକେ କଷ୍ଟ ଆଉ। ରୋଷେଇଟା ଯାହା କଷ୍ଟ।
ନା ମ ନିଜେ ଖାଇବା ପାଇଁ କରିବା ଆଉ କଷ୍ଟ କଣ ତା ଦେହରେ।
ରୋଷେଇ କଲା ବେଳକୁ ଟିକେ
ଏତିକି ତ କରିବାକୁ ପଡିବ।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
ନକଲେ ହବ ନାହିଁ ଖାଇବ କେମିତି?
ଚିକେନ କେତେ ରେଟ ଅଛି ଭୁବେନେଶ୍ବରେ?
ଏବେ ଦୁଇଶହ ଚାଳିଶ ଦୁଇଶହ ପଚାଶ।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
ଗାଁ ରେ ଟିକେ କମ ରହୁଥିବ।
ନାଁ ସତି ବିଷୟ ମଇ।
ଚିକେନ ଗାଁରେ ଦେଶୀ ଟା ରହୁଥିବ ନା କଲର ବାଲା ବ୍ରଏଲର ମି।
ନାଇ ସେ ବ୍ରୟଲ ସେତିକି ରହିଲ ଆଉ ଦେଶୀଟା ଅଧିକା ରହିବ। କେନ୍ଦ୍ରାପଡ଼ା ପ୍ରପର କୋଉଁଠି କୋଉ ବ୍ଲକ?
କେନ୍ଦ୍ରାପଡା ଟାଉନୁ ଠାରୁଆମର ହେଇଯାଉଛି ବାର ତେର କିଲୋମିଟର ହେଇଯାଉଛି।
ଉଁ ହୁଁ ମୁଁ ଏପଟେ ଯାଜପୁର ଏଇ ଯୋଉ ଆମର ରତ୍ନାଗିରି ଯଉ ଇଏ
ଆଜ୍ଞା।
ସେଇ ଯାଏଁ ଯାଇଛି ରତ୍ନଗିରି ଯୋଉ
ଉଦୟଗିରି ରତ୍ନାଗିରି।
ହଁ ଉଦୟଗିରି ରତ୍ନଗିରି ।
ହଁ ବରୀ ରାମଚନ୍ଦ୍ରପୁର ସେଇପଟେ ଆଉ।
ହଁ ସେପଟେ ଯାଇଛିି।
ଓହୋ।
। ସେଇଡୁ ଆହୁରି କେତେ ବାଟ ହେଇଥିବା ବୋଧେ ନୁହଁ କି?
ସେଟା ହେଇଯାଉଛି ଗୋଟେ ସାଇଡ କି ହେଇଯାଉଛି ନା ସେଇଟା।
ହଁ ହଁ।
ସେଇଟା ଅଲଗା ସାଇଡିକି ହେଇଯାଉଛି।
ହଁ କେନ୍ଦ୍ରାପଡା ସାଇଡରେ ତ ଆଉ ନାଗୀ କେନ୍ଦ୍ରାପଡ଼ା ଲାଗିଛି ହେରା।
ହଁ ହଁ ଆପଣ ଏପଟେ ଯାଇଥିଲେ ଜୋଉ ଓଳାଶୁଣି। ପାହଡ ଇଏ ସିଏ ଅଛି। ଏପଟ ସାଇଡର ଆଉ।
ହଁ। ଆଉ କଣ ଖବର?
ଆଉ ଖିଆ ପିଆ କଣ ହେଇଛି ଭାଇ ସକାଳୁ?
ସକାଳୁ ରୁଟି ଆଳୁ ପୋଟଳ ତରକାରୀ ଖାଇ ଦେଇଥିଲି ଧରିକି ଆସୁଛି ଭାତ କୁ ଡାଲମା ପାଳ ଛତୁ ପିଠଉ ଦେଇକି ଭଜା ହେଇଥିଲା ଆଉ ବଡି କା କାକୁଡି ଏରା ସବୁ ଦେଶୀ ପିଆଜ
ସକାଳୁ କରି କାରିକି ଦେଇ ଦଉଛନ୍ତି ଭାଉଜ ଆଉ କଣ।
ହୁଁ ହୁଁ। ଧରିକି ଆସୁଛି ଖାଇବା ଆଉ ଟିକେ ଛାଡ଼ିକି ଆଉ।
ସୁଖ ଜୀବନ ଆଉ କଣ ସକାଳୁ ଭାଉଜ କରିି କାରିକି ତାଙ୍କର ରେଡି କରିକି ଦଉଛନ୍ତି ଆ ଆସି ଯାଉଛନ୍ତି ନେଇକି।
ହୁଁ ହୁଁ। କୁହନି ଜଣେ ପୁଅକୁ ଧରିଲା ମାନେ ତାକୁ ତା ସେବା କଲା ପରେ ତା ସେ ଯାଇକି ରୋଷେଇ କରିବ ଆଉ।
ନହେଲେ ଗୁଣା ଢାଳା କରିକି ସେ ଆଉ ବର୍ଷକର ଛୁଆକୁ
ଛୋଟ ଛୁଆ ତ ସେ ହବ ସେଇଆ ଆଉ ଆଉ ଘରେ ଆଉ କେହି ନାହାନ୍ତି କି?
କୁହନି ଯେ ଭାରି ଦୁଷ୍ଟ ହଉଛି ମୁଣ୍ଡ ଖରାପ କରିଦଉଛି ଆଉ।
ଘରେ ତ ଆଉ କିଏ ଫ୍ୟାମିଲିରେ ଥିବେ ନା ବାପା ବୋଉ ଥିବେ ତ
ବୋଉ ନାଇଁ ବୋଉ ଏସ୍ପରେ କରି ଯାଇଛି ବାପା ଅଛି ଯେ ସେ ସକାଳୁ ବିଲା ବଡେ ଯାଉଛନ୍ତି। ଥାକିୟୁ।
ଓହୋ।
ଆଉ ତାକୁ ଜଣେ ରଖିଲେ ସେବା ଜଣେ କରିବ ଜଣେ ରୋଷେଇ କରିବ।
ଛୋଟ ଛୁଆଙ୍କୁ କଣ ପାରିହବ। ସେମାନେ ଏକ୍ସପ୍ଟ୍ ଏଇଥରେ ନା।
ଗୋଟେ ଗୋଡ ଛାଡି ଗଲେ ଗୋଟେ ରେ ହାଡେ ପଳୋଚି ହାଡେ ଗୁରୁଣ୍ଡି ଗୁରୁଣ୍ଡି ପଳୋଉଚି ହାଡେ।
ତାଙ୍କୁ ଗୋଟେ ଜିନିଷ କହିଲା ବେଳକୁ ସେ ଆଉ ଗୋଟେ ଜିନିଷ କରିବେ ଆଉ।
ହୁଁ।
କେତେ ସେ ହେବେ ଅବିକା ଏବେ ଗୋଟେ ଗୋଟେ ଖା ନୂଆ ନୂଆ ଚାଲୁ ଚଲା ବୁଲା ଆସଛି। ତାଠି ହେଇଥିବ ତ ସେ ଯାହା ବି ହେଲେ ହେବେ ସେ ଜିନିଷ।
ହୁଁ ଏଜ୍ କେତେ ହେଲା ତମକୁ ଏବେ?
ଏଜ୍ ଆସିକି ଅଣତିରିଶି ହେଇଗଲାଣି ଅଣତିରିଶି ତିରିଶି ହବ ଆଉ।
ଓହୋ ମାଟ୍ରିକ ପାସ୍ ହବାଠୁ ଦିଇ ହଜାର ଏଗାର ବୋଧେ?
ହଁ।
ନା ଦଶ?
ଦୁଇ ହଜାର ଏଗାର।
ଓହୋ ଯାଣିକି ଆମ ସାନ ଭାଇ ବ୍ୟାଚ୍ ଯାଣିକି ଆଉ।
ଓହୋ। ମାଟ୍ରିକ ପାସୱାଟ୍ ଦେଖିଆ ଗମେଣ୍ଟକୁ ଆ-ଆଉ ପ୍ରାଇଭେଟ ପାଇଁ ହୋଉନି ଗମେଣ୍ଟ୍ କୁ ପଳେ ସୁଇଚ୍ ହେଇଯିବା ଆଉ।
ଗମେଣ୍ଟେ କାହିଁ ମିଳୁଛି କିଉଠି।
ନାଇଁ ମତେ ମାଷ୍ଟରେ ଯିବାର ଇଚ୍ଛା ନଥିଲା ବଟ୍ ବାଧ୍ୟ ଲାଗୁଛି ଯିବାକୁ ପଡିବା ଆଉ କିଛି ଅପସନ୍ ନାହିଁ।
ଗମେଣ୍ଟରେ ସେମିତି ମିଳିବା ଦରକାର ନାଁ ସେମିତି ଗାମେଣ୍ଟେ ଚାକିରି।
ନାଇଁ ମୋର ବି ଏ ସି ବିଇଡି କମ୍ପ୍ଲିଟ କରିକି ମୁଁ
ଓହୋ ହ ହଁ ବି ଇ ଡି କରିଛନ୍ତି ତାହେଲେ ବି ଇ ଡି ଯଦି କରିଛନ୍ତି ଅଟୋମେଟିକ୍ ଇଏ ହବ ଆଉ।
ମୁଁ ସିଆଡେ ପକଉନଥିଲି ଏଥିପାଇଁ ମତେ ଯିବା ପାଇଁ ଇଚ୍ଛା ନଥିଲା ବଟ୍ ଏ ସେ ଜି କି ପ୍ରାଇଭେଟ୍ ଯେତେ ତମେ ଇଏ କଲା ପରେ ବି କିଛି ଇମ୍ପ୍ରୁପମେଣ୍ଟ ନାହିଁ।
ଯା କରୁଛନ୍ତି ବଲେ ଆନ୍ଧ୍ରା ବିଇଡ଼ ନା ଏଇ ଗର୍ଣମେଣ୍ଟଇଏ
ନାଇଁ ମୁଁ ଏଠି ବାଙ୍ଗାଲୋରରେ କରିଥିଲି।
ଓହୋ ବାଙ୍ଗାଲୋରରେ ବାଙ୍ଗାଲୋରରେ ହେଲେ ରହିଥିଲା କେତେ ବର୍ଷ?
ମୁଁ ବାଙ୍ଗଲୋରରେ ରହିଥିଲି ଦିଇ ତିନିର୍ଷ ସେଇଠି କରିଦେଇଥିଲି।
ଓଁ ହଁ।
ଗ୍ରାଜୁଏସନ୍ ସରିଲ ପରେ ମୁଁ ବାଙ୍ଗାଲୋର ପଳେଇଥିଲି ସେଇଠି ପା କଲେଜ ପାଖରେ ସୁବିଧା ଥିଲା।
ଓହୋ।
ତ ସେଇଠି କରିଦେଇଥିଲି।
ଟେନ୍ଥ କେତେ ପରସେଣ୍ଟ ଥିଲା କି?
ଟେନ୍ ଥିଲା ସେଭେଣ୍ଟି ଟୁ ପରସେଣ୍ଟ।
ହଁ ସେ
ସେତେବେଳେ ତ କାହିଁ ଏବେ ଏବେ ତ ସବୁ କଣ ଶହେ ଶହେ ପରସେଣ୍ଟରେ ଚାଲଛନ୍ତି।
ଏବେ ପୁରା କପି ତାପରେ ଏଇଠୁ ମାଷ୍ଟର ହେନ୍ତି ଷ୍ଟ୍ରିଟ୍ ମାର୍କ ପୁରା ନହିଁନ୍ତି ପୁରା ଢିଲା ମାର୍କ।
ସେତେବେଳେ ଆମ ବେଳକୁ ମାର୍କ ରଖିଲା ବେଳକୁ ଜୀବନ ଚାଲି ଯାଉଥିଲା ପିଲାଙ୍କର।
ହୁଁ ହୁଁ।
ଏବେଛୁଆ କୁ ଜଣା ବିି ନାହିଁ କଣ ଆମେ କରୁଥିବେ।
ସେଟା ବା ଏବେ ପୁରା ଢିଲା ମାର୍କ ଦଉଛନ୍ତି ଯେ
ଦଉଛନ୍ତି ଯେମିତି ଆଉ କଣ କରାଯିବ ଆଉ ତାଙ୍କୁ।
ନା
ଆପଣଙ୍କର କେବେ ହେଇଥିଲା କି?
କଣ କହିଲ?
କହିଲେ ଆପଣଙ୍କର ବୋଧେ ଦୁଇ ହଜାର ନଅ।
ମୋର ଦୁଇ ହଜାର ନଅ।
ହଉ।
ଦୁଇ ହଜାର ନଅ ଦୁଇ ହଜାର ଏଗାରରେ ପ୍ଲସ ଟୁ ଆଉ।
ସବୁ ସେଇ ଆଖପାଖ ଆଉ।
ଆମର ଏତେ ପରସେଣ୍ଟ ରହିନଥିଲା ବହୁତ କମ ଆଉ।
ପର୍ସେଣ୍ଟ କଣ ବାଇ ଦେଖ ସେ ସେତେବେଳେ ଗୋଟେ ଜିନିଷ ମାର୍କ ରଖିବା ପାଇଁ କାନ୍ଦିବାକୁ ପଡୁଥିଲା ନାକରେ।
ଫାଷ୍ଟ ଡିଭିଜନ ରୁ ଦଶ ବାର ମାର୍କ ଲେଖେ କମି ଯାଇଥିଲା ଆଉ ଦି ଟାଙ୍କ ଇଏରେ ଆଉ।
ସେତେବେଳେ ମାର୍କ ରଖିବା ପାଇଁ କାନ୍ଦିିବାକୁ ପଡୁଥିଲା ସେତେବେଳେ ମାର ମାର୍କ ବି ଦଉନଥିଲେ ସେମିତି।
ଉ ହୁଁ।
ଏବେ ମାଷ୍ଟର ଯେମତି ଦଉଛନ୍ତି ମାର୍କ ସେତବେଳେ ମାଷ୍ଟର ମାନେ ମାର୍କ ବି ଦଉନଥିଲେ ଦେଖିବା କୋଉ
ହୁଁ।
ହ
ଟିକେ ତ ଭୁଲ୍ ହେଲେ ଗାରେଇ ଦଉଛନ୍ତି ଏବେଠି ପ୍ଲସ ଟୁରେ ଦେଖୁନା କେତେ ଡିଲା ମାର୍କିଂ।
ସେ
ସବୁେ ପାଞ୍ଚଶହ ପ୍ଲସ ଚାରିଶହ ପଚାଶ ପାଞ୍ଚଶହ।
ସେତେବେଳେ ମାର୍କିଂ ଏବେ ମାର୍କିଂ ବହୁତ ଛାଡିବ ଆକାଶ ପାତଳ ଫରକ। ସେତେବେଳେ ବହୁତ ସାରା ଜିନିଷ ଦେଖିଥିଲେ ଏବେ କିଛି ନାହିଁ।
କିଛି ନାହିଁ ତ। ଆଉ ଭୁବନେଶ୍ୱର ଆରେ ଗରମ କେମିତି ଚାଲିଛିିବ?
ଭାଇ କୁହନି ଯୋଉ ଗରମ ହଉଛି ମୁଣ୍ଡ ଖରାପ ହେଇଗଲାଣି।
ଖରା ଏତେ ହଉନି ହେଲେ ଗରମ ଟା ଗୁଳୁଟା ମାନେ ପ୍ରବଳ ହେଇଯାଉ
ରୋଷେଇ କରିବା ଭିତରେ ଓଦା ହେଇଗଲିଣି।
ରୋଷେଇ କରିକି ଖାଇବାକୁ ପଡିବ ଆଉ।
ରୋଷେଇ ନକଲେ ହବନି ଆଉ କଣ କରିବା।
ହୁଁ ଟେକ୍ ମହିନ୍ଦ୍ରା ରେ ଆଉ ଭ୍ୟାକାନ୍ସି ନାହିଁ।
ଟେକ୍ ମହିନ୍ଦ୍ରା ତ ଭାଇ ସବୁବେଳେ ଭକେନ୍ସି ଅଛି।
ହୁଁ ହୁଁ।
ଖାଲି ଜଏନ୍ କଲା ବାଲା ଆସିବା ଦରକାର।
ଅ ହ।
ଟେକ୍ ମହିନ୍ଦ୍ରା ରେ ଭାକାନ୍ସି ସବୁବେଳେ।
ପରିଶ୍ରମ ମଧ୍ୟ ଟିକେ ନା ସେମିତି କିଛି ନାହିଁ।
ନାଇଁ ଏଇଟା ଅଲଗା କାମ ରହୁଛି ଯୋଉ ଆପଣ ଆମଜନ୍ ରୁ ମଗଉଛନ୍ତି।
ଉଁ।
ଆପଣ ଯଉ ଅନଲାଇନ
ହଁ।
ତା ଅଫିସ ଟା।
ଅ ହ।
ଅନଲାଇନ୍ ଯୋଉ ଆମେ ମଗଉଛନ୍ତି କଣ କମ୍ପ୍ଲେନ୍ ଫମ୍ପଲେନ୍ କରୁଛନ୍ତି ତାର ଅଫିସ୍ ଟା ଏଟା।
ଅ ହ ସାଲରୀ କେତେ ଷ୍ଟାର୍ଟ ହଉଛି କେତେ ରୁ?
ଏବେ ଯୋଉମାନେ ଜଏନ କରୁଛନ୍ତି ତାଙ୍କର ଷ୍ଟାର୍ଟିଂ ହଉଛି ସେଇ ସତର ଷୋହଳ ସତରରୁ।
ଅହ।
ଷୋଳ ସତରୁ ଷ୍ଟାଟିଂ ହେଇଯାଉଛି ସାଲେରି ଆଉ।
ଆମର ଗୋଟେ ସାନ ଭାଇ ସିଏମତି ବାଉଳି ହଉଛି ଗୋଟେ ରହିବ ରହିବ ବୋଲି ଯେ ତାକୁ ମିଳୁନି ହେଲେ।
ସାନ ଭାଇ ରହିବା ପାଇଁ।
ହଁ।
କଣ କରୁଛନ୍ତି କି ସେ?
ସେ ଗ୍ରାଜୁଏସନ କରୁଛି ମୋ ସାନ ଭାଇ ନୁହଁ ନିଜ ସାନ ଭାଇ ନୁହଁ ଆଉ ଗୋଟେ ଘର ପାଖ। ରିଲେଟିବ। ଗ୍ରାଜୁଏସନ କରିଛି ସେ କମ୍ପ୍ୟୁଟର ମଧ୍ୟ ଇଏ କରଛି ଡାଟା ଏଣ୍ଟ୍ରି ଅପରେଟର ଥିଲା
ପିଲା ଭିତରେ ତ ଏଠି ଜଣଙ୍କ ଦରକାର ଅଛନ୍ତି ଏଠି ଇଏ ପାଇଁ।
ଅଛନ୍ତି ଦରକାର।
ଆଜ୍ଞା।
ମୁଁ କହିଲି ଦରକାର ଅଛନ୍ତି।
ହଁ ଏଠି ଟିକେ ହୋଟେଲ ରହିଲେ ଯୋଉ ରିସେପସନ୍ ଲିଷ୍ଟ ପାଇଁ ଦରକାର ଥାନ୍ତେ କମ୍ପୂଟର ଜାଣିଥିବେ।
ହୁଁ।
ରହିବା ରହିପାରିବେ ସେଠି ଆଉ ତେର ହଜାର ତେର ଚଉଦ ହଜାର ଭଳିଆ ଦେବେ ବୋଧେ। ହ
ତେରହଜାର
ହଁ।
ହୋଟେଲରେ ରହିବେ ନା କଣ?
ଆଜ୍ଞା
ହୋଟେଲରେ ନା କଣ?
ହଁ ଏଇ ଯୋଉ ଭୁବନେଶ୍ରରେ ଯୋଉ ହୋଟେଲ ଆସି ଲୋକ ରୁହା ରୁହି କରୁଛନ୍ତି ତାଙ୍କର ଡକ୍ୟୁମେଣ୍ଟ ଏଣ୍ଟ୍ରି ଏ ସେ କରିବା ପାଇଁ ଦିଟା ପିଲା ଦରକାର ଅଛନ୍ତି ମତେ କହିଥିଲେ ଯେ କରିବା ପାଇଁ ପିଲା ତ ମିଳୁନାହାନ୍ତି ଏତେ ସହଜରେ ବି।
ଆଉ ରହିବାକୁ ଦେବେ ସେନା କଣ?
ହଁ ସେଇଠି ରହିପାରିବ ଆରାମ ସେ
ଦେଖିବା ବୁଝିବା କଣ କହୁଚି।
ପଚାରନ୍ତୁ ଯଦି କହିବେ କହି ବୁଝିକି କହିଦେବି। କାନ ଏଡି
ଆଉ ରଖୁଚି ପରେ କ କଲ କରୁଚି।
ହଉ ଭାଇ।